ଉଁ
ହଁ, କଣ କରୁଥିଲୁ?
ଏଇ ଛାତରେ ବୁଲୁଚି ଆଉ।
ଆଜି ବର୍ଷା ହେଇନି ସେଆଡେ? ହଁ, ମୁଁ ବି ସେଇ ଏବେ ଗାଧେଇ ପାଧେଇ ଆସି ଏବେ ବସିଚି ଆଉ।
ବର୍ଷା ହେଇକି, ଅଧା ଛାଡିଗଲାଣି।
ଓହୋ, ଆମର ବି ଇଆଡେ ଟିକେ ବର୍ଷା ଠୋପେ ଠୋପେ ବି ପକଉଚି ଆଉ।
ହଁ ପୁଣି ଉଠେଇକି ଆସିଲାଣି, ପୁଣି ଉଠେଇକି ଆସିଲାଣି ବର୍ଷା।
ଆଗୋ
ବହେ ବର୍ଷା କାଚିକି ଗଲାଣି, ଫୁଣି ଆଉଥରେ ଉଠେଇକି ଆସିଚି।
ଆଉ କଣ ଖାଇଲ?
ଖାଇନି, ପିଠା ତରକାରୀ ଖାଇଥିଲି, ଶୋଇକି ତ ଅଇକା ଉଠିଲି, ପି ପିଠା ତରକାରୀ ଚାହା, ହଁ ପିଠା ତରକାରୀ ଚାହା ପିଇକି ଜଷ୍ଟ ଆସିଲି ଅଇକା, ଆଉ ତୁ?
ହଁ ମୁଁ ଉଠିଲିଣିି, ଉଠିକି ଖାଇଥିଲି ପିଠା ତରକାରୀ ହିଁ ଖାଇଥିଲି ମୁଁ, ଖାଇକି ଗାଧେଇ ପାଧେଇ ଆଇଲିି ଏପଟୁକୁ ତତେ କଲ କଲି ଆଉ।
ଓହୋ, ଆଉ ଘରେ ସବୁ କେମିତି ଅଛ?
ଘରେ ସବୁ ଭଲ ଅଛନ୍ତି, ତମର ସବୁ କେମିତି ଅଛନ୍ତି?
ହଁ, ଆମ ଘରେ ସବୁ ଠିକ୍ ଠାକ୍ ଅଛନ୍ତି, ଭଲ ଅଛନ୍ତି ଆଉ।
ଓହୋ, ଆଉ ତୋ ମାମା ହେରିକା ସବୁ କଣ କରୁଚନ୍ତି?
ସେ ସବୁ ଅଜା ଅଇକା ଖାଇଲେଣି, ଆସିକି ଦିଟା ବାଜିଲାଣି, ସବୁ ଖାଉଚନ୍ତି ଆଉ।
ତୋ ମାମାଙ୍କ ଦେହ ଭଲ ଅଛି?
ହଁ, ହଁ, ସମସ୍ତେ ଭଲ ଅଛ
କାଲି ରାତିରେ ବା ତମେ କଣ ଗୋଟେ ଫିଷ୍ଟି କରିଥିଲ, କଣ କ କରିଥିଲ, ଫଟୋ ଛାଡିଥିଲେ ତୋ ଭଉଣୀ ହେରି ଫିଲିମ୍ ଷ୍ଟାଇଲ୍
ହଁ, ପିଷ୍ଟି ବସି କରିଥିଲୁ ଉ ଉ କଁ ବର୍ଷା ହଉଥିଲା? ଇଛା ହେଲା ଟିକେ କଣ କରିକି ଖାଇବା ପାଇଁ, ତ କରିକି ଖାଉଥିଲୁ ଆଉ।
ଆଉ ମୁଁ ଏ ଫୋନ୍ ଟା ଭାଙ୍ଗି ଯାଇଚି, କୋଉ ଫୋନ ଆଇଁଲେ ଭଲ ହବ? ମୋ ଫୋନ୍ ଟା ଚାଲୁନି ଆଉ ଟୋଟାଲ୍, କୋଉ କମ୍ପାନୀ ଟା ଆଇଁଲେ ଭଲ ପଡିବ କି କଣ?
ସାମସଙ୍ଗ୍ ସବୁଠୁ ଭଲ, ସାମସଙ୍ଗ ର ସବୁଠୁ ଭଲ କମ୍ପାନୀ ସାମସଙ୍ଗ୍ ଟା, ସାମସଙ୍ଗ୍ ଆଇଁଲେ ବି ଭଲ। ତାପରେ
ଆ ପାଉ
ତାପରେ ମୁଁ, ଆଇ ଫୋନ୍ ବି ଭଲ ପଡିଚି କିନ୍ତୁ ଷ୍ଟୋରେଜ୍ ଆଉ ଚାର୍ଜ
ଷ୍ଟୋରେଜ୍ ଭଲ ନାହିଁ ତାର? ଚାର୍ଜ୍ କମିଯାଏ, ବହୁତ ଜଲ୍ ଦି?
ହଁ ଟିକେ ଚାର୍ଜ୍ କମିଯାଏ, ଏବେ କଣ ଶୁଣୁଚି କି ଚାର୍ଜ୍ ବେଶି କମୁନି, ଷ୍ଟୋରେଜ୍ ଭଲ ଅଛି।
ମୁଁ ଭାବଥିଲି ସେ ଓପୋ ଆଣିବି।
ହୁଁ ହୁଁ। ଓପୋ ହଁ ଓପୋ ଭଲ ପଡୁଛି କିନ୍ତୁ କ୍ୟାମେରା କ୍ଵାଲିଟି
କ୍ୟାମେରା କ୍ଵାଲିଟି ଠିକ ନାହିଁ ନା ଭିଭୋ ଟା ଠିକ ପଡିବ?
ହଁ ଭିବୋ ଭିବୋ ଟା ବି କ୍ୟାମେରା କ୍ଵାଲିଟି ପୁରା ଧଳା କରିଦବ ଧଳା କରିକି ପୁରା ଦେଖା ଯିବନି।
ଆଉ ଓପୋରେନୋ ଫଫ୍ଟିନ୍ଟା ଠିକ ଠାକ୍ ହବ।
ଓପୋ ଓପୋ ଭଲ ଯେ କିନ୍ତୁ
ମୁଁ ରେନୋ ଫିଫ୍ଟିନ୍ ତ ଶୁଣୁଛି କଣ ଭଲ କ୍ୟାମେରା ଫ୍ୟାମେରା ପଡୁଛି।
ହଁ ରେନୋ ଟା ବି ଭଲ ମୁଁ ତ ୟୁଜ କରିନି କେବେ କିନ୍ତୁ ଉପଟା ଭଲ ମୁଁ ଶୁଣିଛି। ଉଁ ଭିବୋ ଟା ଭଲ ବେଶୀ କ
ମୁଁ ସେଇ ଆଣିବି ସେ ତିରିଶ ହଜାର ଭିତରେ ଆଉ।
ହଁ ତାହେଲେ ଭଲ ପଡିବ ମାନେ ଏମିତି ବାର ତେର ହଜାର ନେଇକି ହେଲେ ଭଲ ପଡୁନି।
ବାର ତେର ହଜାର ଭିତରେ
ହଁ ଆମର ଏପଟେ ଜୋରେ ବର୍ଷା କାଚିଲାଣି।
ବର୍ଷା ପକେଇଲାଣି ନା?
ହଁ
ପୁରା କଟକ ଆଡୁ ପୁରା ଉଠେଇ ଆଇଛି ବର୍ଷା ମାନେ ଏତେ ଜୋରେ ବର୍ଷା ଉଠେଇକି ଆଜି ବଢିଆ କାଚିବ।
ଭଲ ବର୍ଷା ହଉ ଥଣ୍ଡା ଲାଗୁଛି ଖରା ହେଲା ଟିକେ ଗରମ।
ବର୍ଷା ହେଇକି ବି ଗରମ ଲାଗୁଛି ଏତେ ଥଣ୍ଡା ଲାଗୁନି।
ହଁ କାଲି ସବୁ ଲୁଡୁ ଖେଳିଲ ରାତିରେ? କହୁଥିଲେ ତୋ ଭଉଣୀ ଆସିଲେ ଲୁଡୁ ଖେଳବ ବୋଲି ମୁଁ ଶୋଇପଡିଥିଲି ମୁଁ କଣ ଖେଳିବି?
ହଁ ଆମେ ଆମେ ତ ସବୁବେଳେ ବସିକି ବୋରିଙ୍ଗ ହବା ପାଇଁ ଆମେ ସେ ଲୁଡୁ ଫୁଡୁ ବସିକି ଖେଳୁ। ଆଉ କାମ କଣ କି? ଲୁଡୁ ଖେଳିବୁ ବସିକି।
ଆଉ ଘରେ ଆଜି କଣ ରୋଷେଇ ହେଇଛି?
ଘରେ ଆଜି ଯାହାବି ହେଲେତ ଆଇଁଷ ହେଇ ତୁ ମୁଁ ତ ମୁଁ ତ ଶୋଇକି ଉଠିକି ଡାଇରେକ୍ଟ ଖାଉ ଖାଇକି ବସି ଫୋନ ଦେଖୁଥିଲି ତ ତତେ କଲ କଲି। ତ ମୁଁ ଜାଣିନି କଣ ରୋଷେଇ ହେଇଛି ନା ନାଇଁ।
ଆଉ ତମର ଯୋଉ ଦିଟା ଘର କୁଆଡେ ହେଇଥିଲା ଭଡା ନବା ପାଇଁ ଲୋକ ଖୋଜୁଥିଲେ ସେରା ତମର ଘର ଫାଙ୍କା ଅଛି?
ହଁ ଅଛି ଗୋଟାଏ ଘର ଅଛି। ଆଉ ଦିଟା ଘର ଭଡା ଦିଆ ସରିଲାଣି।
କେତେ ପଇସା ଭିତରେ ନେଉଛନ୍ତି ଘରଟା?
ସେଇ ଦଶ, ବାର ହଜାର।
ଓହୋ ଫ୍ୟାମିଲି ବ୍ୟାଚ୍ଲର୍ ଯିଏ ବି ରହିପାରିବେ।
ହଁ ହଁ।
ଆମ ଜଣେ କହୁଥିଲେ ମୋ ସାଙ୍ଗର ମୋ ସାଙ୍ଗଟା ଜଣେ ସେ କହୁଥିଲେ ଯେ ତାଙ୍କ ସେ ଯୋଉଠି ଆଗରୁ ରହିଛନ୍ତି ସେଠି ଭଲ ମାନେ ପାଣି ଫାଣିରେ ତାଙ୍କ ଟିକେ ପ୍ରୋବ୍ଲେମ୍ ଅଛି ମୁଁ କହିଲି ଏଇଠି ଜଣଙ୍କ ଘର ଅଛିଁ ମୋ ସାଙ୍ଗ ହେଇଛି ମୁଁ ତାକୁ ପ ପଚାରେ ଆଜି
ହ। ମାନେ କଣ କହିଲୁ ଆମର ଏପଟ ଏରିଆଟା କଣ ହେଇଛି କହିଲୁ ହୁଁ ମାନେ ଏପଟେ ନୂଆ ରୋଡ ହେଇଗଲାଣି। ଏ ହୁଁ ନଈ ଅଛି ପାଖରେ। ତାପରେ ପାଣି ସୁବିଧା ଅଛି ବୁଲାବୁଲି ଭଲ ଜାଗା ହେଇଯାଇ ତୁ ଦେଖିନୁ ଏପଟେ ନୂଆ ରୋଡ ହେଇଯାଇଛି।
ହଁ ମୁଁ ସେପଟେ ଥରେ ଯାଇଥିଲି ଦେଖିଥିଲି।
ହଁ।
ସେ କହୁଥିଲେ ତାଙ୍କର ସେ ଯେଉଁଠି ରହୁଛି ତାଙ୍କର ସେଇଠି ଗୋଟେ ପାଣି ପ୍ରୋବ୍ଲେମ୍ ହଉଛି। ପାଣି ଭଲ ପଡୁନି ସେଠି।
ହୁଁ ନାଇଁ ଆମର ଏଠି ପାଣି ପ୍ରୋବ୍ଲେମ ନାଇଁ।
ତାପରେ ବି ତାଙ୍କର ଲାଇନ ସେଠି ବହୁତ୍ କାଟି ଦଉଛନ୍ତି ସେ ଯୋଉଠି ରହୁଛନ୍ତି।
ହଁ।
ଲାଇନ ପ୍ରୋବ୍ଲେମ୍ ପାଣି ପ୍ରୋବ୍ଲେମ ହଉଛି ସେ ରହିପାରୁନାହାନ୍ତି। ପଚାରେ ମୋ ସାଙ୍ଗ ଘର ଏପଟେ ଜଣେ ଅଛି। ପଚାରିବି?
ହଁ ଆମର ଏପଟେ ସବୁ ନାଇଁ ଆମର ଏପଟେ ସବୁ ସୁବିଧା ଅଛି କାହିଁକିନା ପାଖରେ ନଈ ପାଣି ଫାଣି ନ ଥିଲେ ନଈକି ବି ଯାଇପାରିବ ତାପରେ ରୋଷେଇ ବୋସ୍ ସେଇ ରୋଷେଇ ଘର ବଢ଼ିଆ ଭଲ ଅଛି ମାନେ ବାହାରକୁ ସେ ବାହାରିବେନି। ସବୁ ଭିତରେ ଘର ଭିତରେ ହିଁ ଡବଲ ରୁମସ୍। ସବୁ କିଚେନ, ବାଥରୁମ୍, ହଲ୍ ସବୁ ଅଛି। ଭିତରେ ଆଉ ମାନେ ବାହାରୁକୁ ସେ ଆସୁ ବାହାରୁକୁ ଆସିବେ ଯଦି ବୁଲାବୁଲି କରିବା ପାଇଁ ଆସିବେ। ଗାଡି ପାର୍କିଂ କରିବା ପାଇଁ। ବହୁତ ଇଏ ଅଛି ପାର୍କିଂ ବି କରିପାରିବି।
ସେ ସେୟା କହୁଥିଲେ ତାଙ୍କର ସେ ପ୍ରୋବ୍ଲେମ ହଉଛି ମୋତେ ଏମିତି ଚାରି ପାଞ୍ଚ ଦିନ ହେଲା କହିଲେଣି। ମୁଁ କହିଲି ରୁହ ମୁଁ ତାଙ୍କୁ ପଚାରିକି ପଚାରିକି କହିବି ମୋର ଆଉ ମନେ ପଡୁନି ସେ ମୁଁ ଅଇଖା ଗାଧେଇକି ଆସି ବେଳୁ ସେ କଲ କରିଥିଲା। କହିଲା ବୁଝିଲୁ ମୁଁ କହିଲି ହଁ ରହ ଆଜି ଏବେ ଫୋନ୍ କରୁଛି ତାଙ୍କୁ ବୁଝିକି କହିବି ଆଉ। ସେଠି ପାଣି ତାଙ୍କର ସେଠି ଯୋଉ ପାଣି ଅଛି ତାଙ୍କର ସେଠି ପାଣିରେ କଣ ବହୁତୁ ଏସିଡ୍ ଫେସିଡ୍ କଣ ମିଶୁଛି ସେଇଆ ଭଲ ନାହିଁ ମୁଁ କହିଲି ଏଠି ଆମର ପାଣି ତ ଭଲ ଅଛି। ତାର ବି ତାଙ୍କର ସେଠି ଟିକେ ଦୂର ହେଇଯାଇଛି ସେ ଯୋଉଠି ଚାକିରି କରୁଛନ୍ତି ଯିବାକୁ ସେଇଠୁ ପାଖ ହବ ମୁଁ କହିଲି ହଁ ମୁଁ ବଝିକି କିହିବି ତମକୁ।
ଅ ହଁ।
କହିବି ମୁଁ ବୁଝିକି ତମେ ମୁଁ ଆଜି ତମକୁ ରାତିରେ କଲ୍ କରିବି? ବୁଝିକି କେତେ କଣ ସବୁ କହିବ ଅଉ ମୁଁ କହିଲି ତାଙ୍କ ନମ୍ବରଟା ମୁଁ ତମକୁ ଦେଇଦେବି।
ତୁ ଆଗ କଥା ହେଇସାରେ ତାପରେ ମତେ କହିବୁ କଥା ହବା ପାଇଁ।
ହଉ ମୁଁ ଆଗ କଥା ହେଇଯାଏ ତାହେଲେ ତମକୁ ଦେବି ଆଉ। ତୋ ପିଇସୀ ଘୋରିକା କେହି ଆସିନାହାନ୍ତି?
ହଁ ଜଣେ ପିଇସୀ ଆସିକି ରହିଛି। ତାପରେ ସେଇ ତ ଜଣେ ଆସିକି ରହିଛି ଏବେ ଜଣେ ପିଇସୀଙ୍କ ବାହାଘର ରହିଥିଲାଟି। ପିଇସୀ ପୁଅର ତ, ତ ସେ ଆସିକି ରହିଛନ୍ତି ଆଉ।
ଗୋଟେ ଭଉଣୀ କଣ କରୁଥିଲା?
ହୁଁ ଆମ ଘରେ ମୋ ଭଉଣୀ ବସିକି ଫୋନ ଦେଖୁଥିଲେ ଆଉ ତା କାମ କଣ କି ଆଉ।
ଆଉ କୁଆଡେ ବୁଲାବୁଲି କରିଆକୁ ଯାଇନ?
ବର୍ଷା ପାଗରେ କିଏ କୁଆଡେ ଯିବ ବାହାରକୁ? ବର୍ଷାରେ କୁଆଡେ ଯିବାକୁ ବି ଇଚ୍ଛା ହଉନି। ହ
ଆଉ ଆଉ ସେପଟେ ତମେ ନଲେଜ୍ ଯିବାକୁ ଭଲ ବାଟଲେ, ତମକୁ ତ ଭଲ ସୁବିଧା ହଉଥିବ ନଳିଆ- ପୁରା ଯେତେବେଳେ ଯାଉଥିବ।
ପୁରା ନଲେଜ୍ ମାନେ ଏବରୋଡ ରୁ ସେ ରୋଡ ଯାଏ ପୁରା ବାହା ମାନେ ଲୋକ ହଁ।
ଆଉ ଗୋଟେ ବା ବ୍ରିଜ୍ ଆଡେ କଣ କାମ ହେଇଯାଇଛି ବ୍ରିଜ୍ ପାଖକୁ ବି ଯାଇପାରିବ।
ହଁ। ମାନେ କଣ କହିଲ ଆମ ମଝିରେ ଯେତକ ଅସନା ଫସନା ଥିଲା, ସେ ସବୁ ତାକୁ ପୋତା ପୋ ତି କରିକି ପୁରା ବମ୍ ବଢିଆ କରିଦେଇଛନ୍ତି। ମାନେ ପୁରା ପର୍-ନଈ ଫଇ ନଈ ଆମର ଅଛି ନା ତାପରେ ଏପଟୁ ପୁରା ରୋଡ୍ କରିଦେଇଛନ୍ତି। ତାପରେ ଏତିକ ପୁରା ସମାନ କରି, ଏଟା ଦୋକାନ ଫୋକାନ ପକେଇଲେ ଭଲ ଚାଲନ୍ତା ଲୋ କ ଯୋ ଯିବା ଆସିବା କରୁଛନ୍ତି। ସେଇଠି ଭଲ ଚାଲନ୍ତା
ହୁଁ ହୁଁ। କଣ ମେଟ୍ରୋ ହବ ବା ହଉ-କହୁଥିଲି ମେଟ୍ରୋ କାଇଁ ତ ହେଇନି ଏପଟେ। ମୁଁ ଥରେ ଯାଇଥିଲି ସେଇ ରୋଡ ହିଁ କାମ ହଉଥିଲା।
ନା ନା ନବୀନ ପଟ୍ଟନାୟକ ନାହିଁ। ଆଉ ଯୋଉ ସରକାର ଅଛନ୍ତି ସିଏ ତ ଯୋଉ କରୁଛନ୍ତି ଛାଡ, ତ ହବ ହିଁ ନାଇଁ ନା।
ଏବେ ଠିକ୍, ଏପଟେ ବି ପ୍ରାୟେ ଆମେ ଉମ୍ ଯୋଉପଟେ ଯାଅ ବେଳେ ବେଳେ ଯୋଉ-ଯିବା ଆସିବା କରୁ ସେପଟେ ପ୍ରାୟ ଲୋକ ଯାଉଛନ୍ତି ବହୁତ ଲୋକ ତ ଏପଟେ ଯାଉଛନ୍ତି। ଏଇ ଯୋଉ ନୂଆ ରୋଡ୍ ଟା ହେଇଯାଇଛି। ଏପଟେ ଛକପଟେ ଆଉ କେହି ଯାଉନାହାନ୍ତି।
ହଁ ଆମ ଏପ୍
ଯାଉଛନ୍ତି ଛକ ପଟେ, ସେମାନେ ଜାଣିନାହାନ୍ତି ସେମାନେ ଯାଉଛନ୍ତି। ଏପଟେ ପ୍ରାୟ ଲୋକ ଗାଁ ଲୋକ ତ ସବୁ ଏପଟେ ପଳଉଛନ୍ତି।
ହଁ ସମେସ୍ତେ। ସମେସ୍ତେ ଏପଟ ସେପଟ ହେଇକି ଯିବା ଆସିବା କରୁଛନ୍ତି ଆଉ।
ଆଉ ଆଉ କଲେଜ୍ କାଲି ଯିବନି?
ହଁ ଆଉ ତମ ଘରେ ରୋଷେଇ କଣ ହେଇଛି?
ଆମ ଘରେ ସେ ଭାତ ମାମା କରୁଥିଲା ମାଛ ତର କାରୀ ସେଇୟା ହିଁ ହେଇଛି ଭାତ ମାଛ ତରକାରୀ ଆଉ, ଆଉ କିଛି କରିନି।
ହଁ ଅ ଆମ ଘରେ କଣ ହେଇଛି କେଜାଣି? ମୁଁ ତାକୁ ଆଉ ଦେଖି ବି ନାହିଁ। ଶୋଇକି ଉଠିକି ଡାଇରେକ୍ଟ ଏପଟକୁ ହେଇଛି।
ଓହୋ ଲେଟ୍ ରେ, କାଲି ରାତିରେ ଲେଟ ରେ ଶୋଇଥିବ ଆଉ ଖେଳି
ହୁଁ ଆମଁ ତ ସବୁବେଳେ ମୋର ଲେଟ୍ ଆଉ ଲେଟରେ ବସିକି ଫୋନ୍ ଦେଖୁଚି ଲେଟ୍ ରେ ବି ଶୋଇବି ମୋର ତ ଏଇୟା କାମ ଆଉ।
ଉ ହୁ। କାଲି କଲେଜ ଫଲେଜ ଯେ ବର୍ଷା ତ ହଉଛି କଲେଜ ଆଉ କେମତି ଯିବୁ? କଲେଜ ତ ଯାଇ
ହଁ ବର୍ଷା ଫର୍ଷା ଛାଡୁ ଦେଖିବା କଣ ହଉଛି। ଯୋଉ ତ ବର୍ଷା ଛାଡ଼ିବାର ନାଁ ବି ଧରୁନି।
ଆଉ କଣ ହଉଛି?
ଦେଖାଯାଉ କଣ ହଉଛି ଏ ନା ପୁରୀ ଯାଇନି ଭାବିଲି ବାହୁଡ଼ା ବେଳେ ଯିବା ପାଇଁ ଦେଖିବା କଣ ହଉଛି।।
ମାଉସୀ ମା ଘରେ ଯେତେବେଳେ ତ ଠାକୁର ଥିବେ ଆମେ ଯାଇକି ଦେଖିପାରିବା।
ହଁ ହଁ ସେତବେଳେ ମନ୍ଦିର ଭିତରେ ଯାଇ ଦେଖିପାରିବା।
ଦେଖିବା କଣ ହଉଛି ଆମର ସେ ପ୍ଲାନ୍ ଥିଲା ପୁରୀ ଯିବୁ ବୋଲି ଏତ ବର୍ଷା ହଉଛି।
ହଁ।